ଅ
ହାଲୋ।
ହାଲୋ।
ହଁ।
ହାଲୋ। ସାଙ୍ଗ କେମିତି ଅଛ?
ମୁଁ ଭଲ ଅଛି। ତମେ କେମିତି ଅଛ?
ହୁଁ, ମୁଁ ବି ଭଲ ଅଛି। କଣ କରୁଥିଲ?
କିଛି ନାହିଁ। ଏବେ ଖାଇକି ତ ଉଠୁଛି ଆଉ କଣ।
ଆଜି କଣ କଣ ଖାଇବା କରିଛ?
ଖାଇବା ତ ଭାତ, ଡାଲମା କରିଥିଲି। ଆଉ ସନ୍ଧ୍ୟାରେ ଚାଉମିିନ ବନେଇବି। ସେଥିପାଇଁ ସବୁ କାଟିକି ରଖିଦଉଥିଲି ଆଉ। ଘରେ ବନଉନା। ଆମେ ବାହାରେ ଖାଉନି ଫାଷ୍ଟଫୁଡ୍। ଦେହ ପାଇଁ କେତେ ଖରାପ। ତା ଅପେକ୍ଷା ଘରେ ବନେଇ ଖାଇବା ଭଲ।
ଫାଷ୍ଟଫୁଡ୍ ବି ଖାଇବା ଭଲ ନୁହେଁ ଦେହ ପାଇଁ। ତେଲୁଗୁ ପିଜ୍ଜା, ବର୍ଗର, ଏଇଗୁଡ଼ା ସବୁ ସବୁ ଖାଇବାକୁ ବେଶୀ ଭଲ ପାଉଛନ୍ତି।
ହଁ ସବୁ ଛୋଟ ଛୁଆ କଣ, ବଡ଼ ବି ନା ସେଇଥିପାଇଁ ଘରେ ଯୋଉ ଅମ୍ ବନେଇବା ଭଲ।
ଆଉ ପିଠାପଣା ଖାଇବାକୁ ଆଉ କେହି ଛୁଆ ଭଲ ପାଉନାହାନ୍ତି। ଘରେ ପିଠା ପଣା ହଉଛି ପର୍ବପର୍ବାଣୀ ହେଲେ। ହେଲେ ଛୁଆ ଯାଉଛନ୍ତି ବାହାରକୁ ଖାଦ୍ୟ ଖାଇବା ପାଇଁ।
ହଁ, ଚାଟ, ଗୁପଚୁପ୍, ସବୁ ମୁଁ ତ ଗୁପଚୁପ୍ ବି ଘରେ ବନାଏ। ତମେ ବନାଅନିକି ଘରେ?
ନା ମୁଁ ଘରେ ବନାଏନି। ଏତେ ପରିଶ୍ରମ କିଏ କରିବ ବୋଲି ଛୁଆଙ୍କୁ ବାହାରକୁ ଦେଇଦିଏ ଖାଇବାକୁ ଆଉ।
ସେଇଟା ତ ଭୁଲ୍ କର ଆଉ। ଉଁ ବନେଇକି ଦବା କଥା ନା ଆଉ ବାହାରେ କେମିତି ପାଣି ଦଉଚନ୍ତି କେତେ କଣ ଖରାପ।
ଫାଷ୍ଟଫୁଡ୍ ଯୋଉ ଅଧିକ ତେଲ ଲୁଣ ସବୁ ଚିନି ଥାଏ। ଦେହ ପାଇଁ ଖରାପ କରେ ହେଲେ ବି ଛୁଆ ମାନୁ ନାହାନ୍ତି ଆଉ କଣ କରିଆ।
ହଁ ପା ତେଲ ତ ଲୁଣ, ଚିନି କେତେ କଣ ତାପରେ ପାଣି ପୁରା ଖରାପ। କେତେ ଶରୀର ଖରାପ ହଉଚି ହେଲେ ବି ଛୋଟ ଛୁଆ ମାନୁ ନାହାଁନ୍ତି।
ଘରେ ମା
ଘରେ ଆମେ ହଁ। ହଁ ସେ ଆମ ଶରୀର ପାଇଁ ଭଲ ନା ସେ ଯୋଉ ଭାତ, ଡାଲି, ଶାଗ। ପନିପରିବା ଘରେ ବନିଥିବା।
ହୁଁ।
ଭିଟାମିନ୍ ମିଳିବ ପ୍ରୋଟିନ ମିଳିବ ଖଣିଜ ପଦାର୍ଥ ମିଳିଥାଏ।
ଘର ଖାଦ୍ୟ ରୋଗ ପ୍ରତିରୋଧକ ଶକ୍ତି ବି ବଢେଇଥାଏ।
ହୁଁ ସତ କଥା ସୁସ୍ଥ ଖାଦ୍ୟ ଖାଇଲେ ଆମେ ଅଧିକ ସକ୍ରିୟ ଶକ୍ତିଶାଳୀ ରହିପାରିବା ନା ଆଉ ଫାଷ୍ଟ ଫୁଡ ରେ କଣ ଅଛି।
ଫାଷ୍ଟ ଫୁଡ ଖାଇଲେ ମୋଟା ପଣ ବଢୁଚି ହେଲେ ମୋଟାପଣ ବଢିଲେ ହାଟଚୋକ ଏଇଗୁଡା ତ
କେତେ କଣ ସ୍ୱାସ୍ଥ୍ୟ ସମସ୍ୟା ବାହାରୁଛି ହାର୍ଟ ଆଜିକାଲି ସବୁ କମ୍ ଏଜ୍ ଛୁଆ ଲୋକକୁ ବି ହାର୍ଟ ସମସ୍ୟା ବାହାରୁଚି କଣ ପାଇଁ ସେଇ ଫାଷ୍ଟ ଫୁଡ। ଖାଇଲେ ଲାଇଫ ଷ୍ଟାଇଲ ଖରାପ କଲେ। ବ୍ୟାମ କଲେ ନାହିଁ। ଛୋଟ ପିଲାମାନେ ଯୋଉ ଆଉ ଯୋଉ ଆସୁଛନ୍ତି ଏବେ ଯୁବପିଢି। ସେମାନେ ବେଶୀ ସଚେତନ ହବା ଦରକାର ନା ତାଙ୍କଠି ଆମ ଭବିଷ୍ୟତ ଅଛି।
ବାହା ଘର ଖାଦ୍ୟ ଖାଇଲେ ବି କମ୍ ଖର୍ଚ୍ଚ କମ୍ ତେଲମସ ମସଲାରେ ହବ ଦେହ ପାଇଁ ଭଲ।
ହଁ ସମୟ ଗଲେ ଯାଉପଛେ ଖାଇବା କଥା। ଟଙ୍କା ବି ସଞ୍ଚୟ କରିବ। ସଞ୍ଚୟ କରିବାରେ ରହିବ ଆମର ନା ଟଙ୍କା ବଞ୍ଚିଲା ଆମର ଘରେ ବନେଇକି ହେଲଥ୍ ଭଲ ରହିଲା ପଇସା ବଞ୍ଚିଲା ତାଠୁ ବଡ ଆଉ କଣ।
ଅଁ। ଘରେ ଖାଇବା ବେଶୀ ଦୋଉଚନ୍ତି ବନେଇକି ନାଇଁ?
ହଁ ମୁଁ ଘରେ ବନାଏ ଯେବେ କଣ କିଛି ମନହେଲେ ଚାଟ ଗୁପଚୁପ୍ ମନ ମନହେଲେ ଘରେ ବି ବନେଇଦିଏ।
ସେ ଘର ଖାଇବା କରିକି ଦେଲେ ବି ଛୁଆ ମଙ୍ଗୁନାହାନ୍ତି। ତୁ ଭଲ କରିପାରୁନୁ ଦୋକାନରେ ଯେମିତି ହୋଉଚି ତୁ କରିପାରୁନୁ। ଏ ଜିଦି ଲଗଉଚନ୍ତି।
ସେ ତ ଛୋଟ ଛୁଆ ସେ କଣ ବାହାରୁ ଖାଇଗଲେ ସ୍ଵାଦିଷ୍ଟ ଖାଇବା। ତାପରେ ତାକୁ ଆମ ଘର ଖାଇବା ଫିକା ଲାଗୁଚି ସେ କେମିତି ଭଲ କହିବେ।
ଉଁ ହୁଁ ସେଇ ଅପରିଷ୍କାର ତେଲ ଅପରିଷ୍କାର ଖାଇବା ସେଇଗୁଡ଼ା ଭଲ ତାଙ୍କୁ। ନା। ରୋଷେଇ? ହ୍ୟାଲୋ ହ୍ୟାଲୋ